ହାଲୋ।
ହଁ।
ଆଉ କଣ କଣ କରୁଚ?
ଏଇଠି ବସିଥିଲି ଆଉ।
କଣ ଥଣ୍ଡା ହେଇଯାଇଚିନା କଣ?
ହୁଁ।
ହାଲୋ।
ହେଇଗଲାଣି କେତେ ଦିନ ହେଲାଣି ଥଣ୍ଡା।
ଓହୋ।
ଏଇ ର ଯୋଉ ରଜରେ ଯୋଉ ଦିତିନି ଥର ଯୋଉ ମୁଣ୍ଡ ଧୁଆ ହେଇଯାଇଚି ସେ ପୁରା ଭୟଙ୍କର ଥଣ୍ଡା।
ଓହୋ ଆଉ ମେଡ଼ିସିନ୍ ଖାଇଥିଲ?
ନା ଖାଇନି।
ଆଉ ସେଥିପାଇଁ ଥଣ୍ଡା ଛାଡ଼ିନି ଆଉ।
ହୁଁ ଏ ଝୁଅ ଦେଇଦେଲୁ ଟିକେ। ଏଇଠି ବସିଥିଲି ଆଉ ଏତ ସନ୍ଧ୍ୟା ଦିଆ ହଉଛି ଏଇଠି ବ ସିଛି ଆଉ। ବର୍ଷା ଟିକେ ଉଠେଇଥିଲା। ନା ସେଇପା କହୁଛି ବର୍ଷା ଉଠେଇଥିଲା ଏତେ ଜୋରରେ ପୁରା ଅନ୍ଧାର କରିକି ଆସି ଥିଲା ଦେଖିଲା ବେଳକୁ ପବନ ଯୋଉ ଦେଲା ଆଉ ହେଲାନି ବର୍ଷା।
ଅ ହ ନାଇଁ ଆମ ଆଡେ ବର୍ଷା ହଉ ମାନେ ଏତେ ଜୋରସୋର ବି ନାଇଁ ହଉଛି ଟିକେ ଟିକେ ଟିକେ ହଉଛି ପୁଣି ଛାଡି ଯାଉଛି ଏମିତି ଆଉ।
ହଁ ନା ଏପଟରେ ବର୍ଷା ଟିକେ ବି ହେଲାନି ହେଇଥିଲା କିନ୍ତୁ ମର୍ଣିିଂରେ ପୁରା ଜୋରଦାର ପୁରା ହେଇଯାଇଛି।
ହଁ ମର୍ଣିିଂରେ ବି ଆମର ଏପଟେ ହେଇଥିଲା କିନ୍ତୁ ଏବେ ଏବେ ବି ଟିକେ ଟିକେ ହେଇକି ପୁଣି ଛାଡିଗଲା ବୋ ପବନ ହଉଛି ଜୋରେ।
ହୁଁ, ଉଠେଇକି ଯଉ ଯୋଉ ରେଟରେ ଆସିଲା ମୁଁ ଭାବିଲି ବୋଧେ ବଢିଆ ବର୍ଷାଟେ ହବ। ଦେଖିଲା ବେଳକୁ କିଛି ନାହିଁ।
ଯୋଉ ଗରମ ହଉଛି ବର୍ଷାଟିକେ ଉଠେଇଲେ ଭଲ ଲାଗୁଛି।
ଏଇଟା ଆକ୍ଚୁଆଲି ହବା କଥା ଏଟା ଆକ୍ଚୁଆଲି ହବା କଥା ଇଏ ଦିନ ବସୁମତୀ ଗାଧୁଆ ଦିନ।
ହଁ ବସ
ସେଦିନ ଭୟଙ୍କର ଖରା ହେଇକି ଗୋଟେ ଦିନ ଗ୍ୟାପ ମଜ ମଝିରେ ନେଇକି ଆଜି ହଉଛି।
ହଁ ବସୁମତି ଗାଧୁଆ ଦିନ ହେଇନଥିଲା, ଫାଷ୍ଟ ପହିଲି ରଜ ଦିନ ବର୍ଷା ହେଇଥିଲା।
ହଁ।
ତାପରେ ତ ହେ ତାପରେ ବି ବୋଧେ ହଁ ତାପରେ ଆଉ ହେଇନି ତାପରେ
ନା ତାପରେ ଆଉ କୋଉଠି ବି ହେଇନି।
ସବୁ ଓଲଟା ଏବେ ଚାଲିଛି ନା କଳିଯୁଗ ତ
ହ ସେଥିପାଇଁ ସବୁ ଓଲଟା
ହଁ।
ଆଉ କଣ?
ଆଉ ତମ ଆଡ଼େ ଲାଇନ ଅଛି?
ନା ଲାଇନ୍ କଟି ଯାଇଛି।
କଣ ବର୍ଷା ନାହିଁ ଲାଇନ୍ କାଟି ଦେଇଛନ୍ତି।
ଲାଇନ୍ ବି କଟି ଯାଇଛି। ମାନେ ଟିକେ ପବନ ହଉ ହଉ ଲାଇନ କଟ ଗାଁ ତ ମାନେ ସେଇଆ ଆଉ।
ହଁ ନାଇଁ ଆମ ଆଡେ ପବନ ହଉଛି କିନ୍ତୁ ଲାଇନ କଟିନି କାହିଁକି ଏବେ ମଝିରେ ରାତିରେ ଥରେ ହେଇନଥିଲା କି ଜୋରସେ ଝଡ ତୋଫାନ ଦି ତିନିଟା ଖୁଣ୍ଟି ପଡିି କି ଦୁଇ ଦିନ ଆମ ଗାଁ ରେ ଲାଇନ ଆସିଲାନି ସବୁଆଡେ ଖୁଣ୍ଟି ପଡିଥିଲା।
ଓହୋ ନାଇଁ ଆମର କଟ କଟିଯାଇଛି ଆମର ଟିକେ ପବନ ହବ ମାନେ ସେ ପବନକୁ ଦେଖିକି କାଟି ଦିଅନ୍ତି ଲାଇଟ୍।
ଭଲ ସେମିତି କ କଟିଗଲେ ହିଁ ଭଲ କାହିଁକି ନା ଯିଏ ବାହାରେ ସବୁ କୋଉଠି ରହୁଛନ୍ତି ଆର୍ଥିଂ ରହିଯାଉଛି କରେଣ୍ଟ ମାନେ ପଇଲେ ତାର ଫାର ଛିଣ୍ଡିକିନା ଲୋକ ହଇରାଣ। ଭଲନା କାଟ କାଟିଦେଲେ ଆମ ଏପଟେ ବି କଟେ କିନ୍ତୁ କାଁଇ ଆଜି କାଟିନାହାନ୍ତି ହବ ଏତେ ଜୋରସ ବି ପବନ ହଉନି।
ହଁ। ନାଇଁ ଆମର ପବନ ବର୍ଷା ଯେତେବେଳେ ଠାରୁ ଉଠେଇଲାଣି ସେତେବେଳେ ଠାରୁ ଯାଇଛି ଯେ ଏପର୍ଯ୍ଯନ୍ତ ଘରିକା ଆସିବାର ନାହିଁ।
ଦେବେ ଆଉ ଟିକେ ଥମିଲେ ବର୍ଷା ପବନ ଲାଗିବ ଆଉ।
ବର୍ଷା ପବନ ତ କିଛି ନାହିଁ ଦବା କଥା ନା ଆଉ ପୁରା ଆହୁରି ଗରମ ଲାଗୁଛି।
ଯଦି ତମ ସେପଟ ଏରିଆରେ ଆଉ କୋଉଠି ହେଇଥିବ ଜୋରସ ବର୍ସା ପବନ ତ କାମ ପାଇଁ ବି କାଟି ଦେଇଥିବେ।
ସୋଇଆ ଯଦି ହେଇଥିବ।
ହଁ ସେମିତି ବି ହୁଏ ନା ଆମର ଥରେ ପ୍ରାୟ ଥରେ ଏଠି ହେଇ ନଥିବ କିନ୍ତୁ ଲାଇନ କଟା ହେଇଥିବ। କଲ୍ କଲେ ସେମାନେ କହିବେ କି ତମେ ହଁ ଏରିଆରେ ଆଉ କୋଉଠି ଅଲଗା ଜାଗାରେ ହ ମାନେ ଇଏ ହେଇଛି କିଛି ଖୁଣ୍ଟି ଫୁଣ୍ଟି ଇଏ ହେଇଛି। ତ ସେମିତି ହେଇଥାଇ ପାରେ ଆଉ ଆଉ ସନ୍ଧ୍ୟା ଦିଆ ହେଲାଣି?
ହଁ ନାଇଁ ଏଠି ନାହିଁ। ଏଇ ସନ୍ଧ୍ୟା ମା ଦଉଛନ୍ତି। ଏପଟରେ ଟିକେ ହଉଛି କଣ ଚିତଉ ପିଠା ଟିକେ ହଉଛି। ଯାଉଥିଲି ଖାଇବାକୁ କଲ ଆସିଲା ତ ପଳାଇ ଆସିଲି।
ଓହୋ ଆଉ ପଢାପଢି କଣ ଚାଲିଛି?
ନା ପଢାପଢି କିଛି ନାହିଁ।
ଏମିତି ଘରେ।
ଏମିତି ଘରେ। ଏମିତି ଯାଇକି ଏମତି ଇଣ୍ଟରଭିଉ ଘରିକା ଦେଇକି ଆସୁଛି ଯୋଉଠି ହବ ହବ ଆଉ।
ହଁ ସେଇଆ ତ ସେ ଚାଲିଛି ଆଉ ପ୍ଲସ୍ ଥ୍ରୀ ପରେ କୁହନ୍ତି ପାଠ ସରିଗଲା ନାହିଁ ପାଠ ଆରମ୍ଭ ହେଲା।
ହଁ ହଁ ତାପରେ ଏମିତି ବି ଯୋଉ ଗଭର୍ଣମେଣ୍ଟ ଜବ ପାଇଁ ଟ୍ରାଏ କରିବାକୁ ହେଲେ ଆଗ ପଇସା ତାପରେ ଯାଇକି ଯାହା। ବିନା ପଇସାରେ କିଏ କୋଉଠି କଣ ହଉଛି।
ପଇସା ହେଲେ ବି କଣ ହବ ପଇସା ଥିଲେ କିଛି ଲାଭ ନାହିଁ ଆ ଯୋଉଟା ଗମେଣ୍ଟ ପୋଷ୍ଟ ଟିମ ବାହାର କରିବା କଥା କରୁନି ନା ତ ପିଲା ପ୍ରାଣ ପ୍ରଣେ ଲାଗିକି କରିଦଉଛନ୍ତି ହଁ ଦେ ପଇସା ମାନେ ସିଚୁଏସନ ଖରାପ ହଉ ପଛେ କରିଦଉଛନ୍ତି କିନ୍ତୁ ସେପଟେ ଗଭର୍ଣମେଣ୍ଟ ତ ପୋଷ୍ଟ ହି ବାହାର କରୁନି ନା। କଣ କରାଯିବ ଯାହା ହଉ ଅଦର ପୋଷ୍ଟ ବାହାରୁଛି ନା ମାନେ ମାନେ ଆମର ଯାହାବି ହଉ ଅଲଗା ତଥାପି ବି ସେଇଟା ଲକ ତାପରେ ଗମେଣ୍ଟ ସର୍ଭିସଟା ଲକ ଉପରେ।
ବାସ ସେଇଟା ଯାହା କହିଲ ଠିକ୍ କଥା।
ଆମ କର୍ତ୍ତବ୍ୟ ଆମେ ପରିଶ୍ରମ ହିଁ କରିବା ତ ପରିଶ୍ରମ କରିକି ବି ପିଲାଙ୍କର ହଉନି। କିଏ କମ୍ ପରିଶ୍ରମରେ ବି ପାଉଛନ୍ତି ସେଇଟା ତାଙ୍କ ଲକ୍ ଉପରେ ଡିପେଣ୍ଡ କରୁଛି।
ହଁ।
ଯାହା ହବ ଦେଖାଯିବ ଆଉ ହୁଁ ଯାହା ହବ ଆଉ କଣ କରିବା
ହୁଁ
ପାଠ ପଢ଼ିଲା ପରେ ଟେନସନ ହିଁ ବଢ଼ିଯାଏ।
ହଁ ବା
ଘରେ ରହି ରହିକି ଘରେ ରହି ରହିକି ଯୋଉ ମାନେ ବାହାରେ ରହୁ ଛନ୍ତି ସେମାନଙ୍କର କିଛି ବି ନାହିଁ କାହିଁ ନା ସେ ଯାହା ବି ହଉ କିଛି ବି ତ କରୁଛନ୍ତି ନା। ତ ଯୋଉମାନେ ଘରେ ରହୁଛନ୍ତି ସେମାନଙ୍କର ବେଶୀ ଟେନସନ୍।
ବହୁତ ଟେନ୍ସନ୍।
ସବୁ ପ୍ରୋବ୍ଲେମ୍ ଘର ପ୍ରୋବ୍ଲେମ୍ ନିଜର ପୁଣି ଯେହେତୁ ହ ସମସ୍ତେ ଏବେ ଇଣ୍ଡିପେଣ୍ଡେଣ୍ଟ ହେଲେଣି ତ ଆମେ ମାନେ ରହିଗଲେ ଆମକୁ ବି ଭଲ ଲାଗୁନି।
ସେଇଆ ତ ନିଜ ଖର୍ଚ୍ଚ ଟା ନିଜେ ଉଠେଇବାର ଅଛି ବାକି ଆଉ ଯାହା ହଉ।
ହଁ ଆଉ କଣ ଆଉ କଣ ଦରକାର ନିଜ ଖର୍ଚ୍ଚ ନିଜେ ହିଁ ତ ଉଠେଇଦଲେ ହେଇଗଲା ନା ତ ଆମେ କାହା ଉପରେ ଡି ବେ ନ ହେବା ଦରକାର।
ହଁ।
କଣ କରିବା। ଆଉ କଣ କୁହ?
ଯାହା ହଉଛି ଦେଖାଯାଉ ଆଉ।
ହଁ। ଆଉ ପ୍ଲାନିଂ ଅଛି ରଥଯାତ୍ରା ବୁଲିବାକୁ ଯିବାକୁ?
ଉଗୁଠି ପୁରିକୁ ଏଇ ତ ଏ ତେ ଗ ମୁଁ କହିଲି ପୁରୀ କଥା କହୁଛ ତ।
ହଁ ହଁ।
ମୁଁ କହିଲି ଏତେ ଯୋଉ ଖରା ସେତେବେଳେ ଥିବ ଯୋଉ ଗୁଡୁ ଗୁଡି ହୋଉଥିବ ଏ ଏତେ ଭିଡରେ କଣ ଯାଇ ହବ। ତା ପୂର୍ବରୁ ଯିବାର ପ୍ଲାନିଂ ଅଛି ଦେଖିବା କଣ ହଉଛି।
ହଁ ତା ପୂର୍ବରୁ ତ ଆମର ଦେବ ସ୍ନା ଯୋଉ ପୂର୍ଣ୍ଣିମା ହେଇଗଲେ ସ୍ନାନ ପୂର୍ଣିମା ନା ହଁ ଆଉ ତ କଣ ତାପରେ ଯାଇକି ଦର୍ଶନ କରିହବ ଠାକୁର ରହିଯିବେ ନା ଅଣସରଘରେ।
ହଁ। ସେଇଆ ତା ପୂର୍ବରୁ ହିଁ ଏଇ ଆରିି ଭିତରେ କେବେ ଗୋଟେ ଯିବାର ଅଛି। ରଥଯାତ୍ରା ଠିକରେ ଯାଇ ହବ ଯେ ସେତେବେଳେ ଏତେ ବି ବସ୍ ଫସ୍ ଇଏ ସିଏ ଚାଲିବନି ତାପ ସେଇ ଟାଇମରେ ଗଲେ ବି ମାନେ ହଁ ସେମିତି କି ରିଲେଟିଭ କିଏ ଥାଆନ୍ତେ କୋଉଠି ରହିଗଲ ଇଏ ଗଲ ଦେ ଦେଖିଲ ଦି ତିନି ଦିନ ରହିଲ କି କଣ କଲ ସେଇଟା ଗୋଟେ କଥା। କିଏ ଗୋଟେ ଯିବ ଯା ଦୌଡ଼ି ଦୌଡି ଯା ଦୌଡି ଦୌଡି ଆସ। ଏମିତି କି ଆଉ ତାପରେ ଯ ତାପରେ ସେ ଜଗା ଡୋରି ଲଗେଇଲେ ଯାଇକି ତା ପାଖକୁ ଯାଇହବ ଆମେ କହିଲେ କଣ ହବ।
ନା ଆମେ କହି କହି ରହିଲେ ବି କିଛି ହବନି ସେ ଯେବେ ଡୋରି ନ ଲାଗିଛି।
ତ ମୁଁ ତ କହୁଛି ଗୋଟେ କଥା ମୁଁ ଏଇଠି ଲଗାତାର ମୁଁ ଦୁଇ ତିନି ଥର ଯାଇକି ମୁଁ ଆସି ସାରିଲିଣି।
ସେଇ କଥା ବା କେବେ କେବେ ବର୍ଷେ ଦି ବର୍ଷ ଯାଇନଥିବ ମାନେ ଏମିତି ଡୋରି ଲାଗିବ ଯେ ଲାଗ ଲାଗ ଲାଗ ଲାଗ ଜିବ।
ଲାଗ ଲାଗ ମୁଁ ପା କହୁଛି ଏଇ ଆର ମାସ ଛାଡ଼ିକି ତା ପୂର୍ବରୁ ଦୁଇ ତିନି ମାସ ପୁରା ଲଗାତାର ମୁଁ ଯାଇଛି। ଯାଇକି ଆସିଛି ତାପରେ ଏବେ ଯାଉଛି କି ନାଇଁ ଦେଖେ ପ୍ଲାନିଂ ପ୍ର ଯେ ମାନେ ଲାଷ୍ଟ ରଜଦିନ ଯିବାର ଥିଲା। ଯାଇ ହେଲାନି ଦେଖିବା କୋଉ ଦିନ ଯାଉଛି ତାପରେ ବି ସେଦିନ ବି ଯାଇ ଥିଲେ କଣ ଦର୍ଶନ କରି ହେଇଥାନ୍ତା ଝିଅ ପିଲାମାନେ ଇଏ ଠାକୁର ଦର୍ଶନ କରନ୍ତିନି।
ନା ତିନି ଦିନ ଠାକୁର ଦ ତିନି ଦିନ ଠାକୁର ଦର୍ଶନ ବନ୍ଦ। ମୁଣ୍ଡିଆ ବି ତ କାହାକୁ ମାରନ୍ତିନି ନା।
ହଁ। ରଜବତି ହେଇଥାନ୍ତି ଆଉ।
ହଁ ରଜବତି। ଭଲ ଲାଗେ କାମଧନ୍ଦା ହୁଏନି।
କିନ୍ତୁ ମୁଁ କରେ। ମୁଁ କରେ ମୋର ମୁଁ ଯାହାର ରେଗୁଲାର କରେ ଯାହା ସବୁ ଘରେ ମୁଁ କରେ ମୋର ମୁଁ ମାନେନି କିଛି ମୋତେ ତ ଭଲ ଲାଗିବନି ଖାଲିରେ ବସିଲେ। ମୋ ଯାହାବିହେଲେ ଗୋଡ ହାତ ଯାହାବିହେଲେ ଟିକେ ଚାଲିବା କଥା ଚାଲିବ ମୋର।
କିଏ ତ ଜଣେ କହୁଛନ୍ତି ମତେ ଭଲ ଲାଗେନି ବସିବା ପାଇଁ।
ନାଇଁ ସତରେ ସ ମୁଁ ଖୋଜେ କି କିଏ କୋଉଠି ସବୁ ସାଇ ପଡନ୍ତୁ ମୋର ମୁଁ ମୋର କାମ କରେ ଖରାବଳେ ସମସ୍ତେ ଶୋଇଲେ ମୋର ମୁଁ କାମରେ ବ୍ୟସ୍ତ ଥାଏ।
ଭଲ ସେଇଟା ହିଁ ଭଲ ମୁଁ ମତେ କାମ ନ କଲେ ହିଁ ଭଲ ଲାଗେ ତିନି ଦିନ ଯୋଉ ରଜ ହୁଏ ମୁ ବହୁତ ଖୁସି ହୁଏ।
ମୁଁ କିନ୍ତୁ ମୋର ଚାଲେ ମୋର ଏନି ଟାଇମ ମୋର ଲୁଗାପଟା ଭଙ୍ଗା ଭଙ୍ଗି ଘର ଫର ସାଇଜ୍ ମୋର ଚାଲିଥାଏ।
ଭଲ ନାଇଁ ସେ ସବୁ ଭଲ ଆମେ ମାନେ କରୁନା ଘରେ ହଁ କହିବେନି କିନ୍ତୁ ଆମକୁ ତ କରିବାକୁ ପଡିବ ନା ଝିଅମାନେ ଯେହେତୁ ଯେବେ ବିି ହଉ କାମ କରିବାକୁ ହିଁ ପଡିବ।
ତୁ ସବୁ ମୁଁ ସବୁ କରେ କିନ୍ତୁ ରୋଷେଇଟାକୁ ଛାଡ଼ି ଦେଇେକି ଆଉ ବାକ କି ସବୁ ଯାହା ମୋତେ ସବୁ ପୁରା ମୋ ସେଥିରେ ସବୁ ପ୍ରମ୍ପ୍ଟ କେବଳ ରୋଷେଇଟାକୁ ଛାଡ଼ିଦେଲେ ରୋଷେଇ କରେ ଏମତି ନର୍ମାଲ ଏମତି ଜାଣିଥିବ ପାସ୍ତା ଫାସ୍ ସ୍ତା ହଉ ଏ ସବୁ ଷ୍ଟ୍ରିଟ୍ ଫୁଡ ଯୋଉ ସବୁ ଏବେ ସେଗୁଡା ତ ଆସିଯିବ ଆଉ ବାକି ନର୍ମାଲ ଏବେ ତ ସବୁ ୟୁଟ୍ୟୁବ ରୁ ଦେଖିକି ସବୁ ମାଷ୍ଟର୍ ସେଫ୍।
ହଁ ସମସ୍ତେ ୟୁଟ୍ୟୁବ ଦେଖି ହିଁ କରୁଛନ୍ତି ଯୋଉଟା ନ ଯିଏ ଜାଣୁଛନ୍ତି କି ସବୁ ଜିନିଷ ହଉଛି ଯେ ଘରେ ରୋଷେଇ କରିବା ପାଇଁ ଦେଲେ ମୁଁ ୟୁଟ୍ୟୁବ ଦେଖି କରିଦେବି ମତେ କୁହନି।
ହଁ।
ଏଇଭଳିଆ ଆଉ ଅ ହଉ ତମେ କଣ କରିବ କରୁଛ କର ମୁଁ ରଖୁଛି।
ହଉ ହଉ।